ହ୍ୟାଲୋ।
ହାଲୋ।
ହଁ କୁହ?
କ କରୁଥୁଲ ଖାଇସାରିଲଣିନା?
ହଁ ଏଇ ଖାଇକି ବାସନ ମାଜୁଥିଲି ଆଉ।
ଓ ହୋ। ଆମର ବି ଖାଇ ସାଇଲୁଣି। ଏଇ ସୋଇନିତ ମୁ କହିଁନି ଟିକେ ଫୋନ କରେ ଦେଖିଆ କଣ କରଚନ୍ତି। ସୁବୁଚିନା? ଆମ କଥା
ହୁଁ ହୁଁ। ସୁବୁଚି କୁହ କୁହ। ହଁ କୁହ।
କଣ କରୁଛ? କଣ କରି ନା ମୁଁ ଏଇନେ ଆମର ଖାଇସାରିଲୁଣି। ଆମର ଦିନ ଡାଲମା ହେଇଥିଲା
ଡ଼ାଲମା ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ତମେ କଥା କ ଆଉ ଶୁଭିଲା ନାଇଁ ତମର ଟାୱାର ପ୍ରୋବ୍ଲେମ ହଉଛି ବୋଧେ